ନମସ୍କାର, ଭଲ ଅଛନ୍ତି?
ଆଜ୍ଞା ସାର୍ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି, ଏପଟେ ଆମର ବହୁତ ବର୍ଷା ହେଉଥିଲା ଏବେ ଛାଡିଛି। ଆଉ ବର୍ଷା ଦିନରେ ବହୁତ ଭଲ ଲାଗୁଛି। ଆପଣ ଖୁବ କେମିତି ଲାଗୁଛି ବର୍ଷା ଦିନ?
ହଁ ସାର୍ ଭଲ ଲାଗେ ବର୍ଷା ଦିନ ତ ଭଲ ଲାଗେ କୁହନ୍ତି ଯେ ବର୍ଷା ଦିନ ଆସିଲେ ବିଭିନ୍ନ ପ୍ରକାର ଆମର ଉଦ୍ଭିଦ ଜଗତ ମାନେ ସେମାନେ ହକି ଖେଳି ଉଠିଥାନ୍ତି। କୃଷକ ସେଥିରେ ମଧ୍ୟ ଗୋଟେ ଏମିତି ଲୋକ ଯିଏକ ସେଥିରେ ବହୁତ ଖୁସି ହେଇଥାଏ ଯେ ବର୍ଷା ତା ପାଇଁ ସବୁ ଜିନିଷ ଆଣି ଦେଇଥାଏ ହେତୀରେ। ତେଣୁ ବର୍ଷା ଗୋଟେ ଦେଖିବାକୁ ଗଲେ ସିଏ ଗୋଟେ ଜନନୀ ଟାଇପ ର। ସିଏ କଣ କରିଥାଏ ଆସିଲେ ଲୋକମାନଙ୍କୁ ଜନ୍ମ ପାଇଁ ମାନେ ମନ ଗୋଟେ ଆଗ୍ରହକ ସୃଷ୍ଟି କରିଥାଏ ଗୋଟେ।
ଆମର ବାର ମାସରେ ତେର ପର୍ବ। ବାର ମାସରେ ଚାରୋଟି, ତିନୋଟି ଋତୁକୁ ଆମେ ଅନୁଭବ କରୁ ବିଶେଷ କରି, ନହେଲେ ଛଅଟି ଋତୁ ଅଛି।
ଆପଣ ଖରା, ବର୍ଷା, ଶୀତ ତିନୋଟି ଆମେ ଅନୁଭବ କରୁ, ଆହୁରି ବସନ୍ତ, ହେମନ୍ତ ଏ ତ ଋତୁ ଅଛି କିନ୍ତୁ ଆପଣଙ୍କୁ ସବୁଠାରୁ ଭଲ ଲାଗୁଥିବା ଋତୁ ଟା କୋଉଟା?
ସାର୍ ଭଲ ତ ଲାଗେ, ଆମର ଶୀତ ଦିନ ଟା ଏମତି ଭଲ ଲାଗେ। ଭଲ ପରା ସବୁ ଥିବ କିନ୍ତୁ ଦେଖିବାକୁ ଗଲେ ତାର ବର୍ଷା ଦିନ ହିଁ ସବୁଠାରୁ ଗୋଟେ ଉକୃଷ୍ଟ ଦିନ ଯୋଉଠି ସବୁ ଜିନିଷ ଏଇଠି ଭଲ ଥାଏ। କାରଣ ଏଠି ବର୍ଷା ଦିନରେ ହୁଅନ୍ତି ସାର, ନାନା ଦି ପ୍ରକାର ପନିପରିବା ଏଇଠି ଜାତ ହୋଇଥାଏ।
ଶୀତ ଦିନେ ବହୁତ ପରି ପରିବା ହୁଏ। ଆ ପନିପରିବା ଯଦି ଆମେ ଦେଖିବା କୋବି, କଞ୍ଚା ଲଙ୍କା ରସୁଣ, ପିଆଜ ଆ ପୋଟଳ ଏଗୁଡିକ ସବୁ ଶୀତ ଭେଣ୍ଡି, ଏଗୁଡିକ ସବୁ ଶୀତ ଦିନରେ ହୁଏ। ବର୍ଷା ଦିନରେ ବିଶେଷ କରି ଧାନ। ଅ ଚାଷଟା ଅଧିକ ହୁଏ, ଓଡିଶାରେ। ଆପଣଙ୍କର ସେପଟେ ଧାନ ଚାଷ ହୁଏ କି ନାହିଁ?
ହଁ ସାର୍ ଏଇପଟେ ମଧ୍ୟ ଧାନ ଚାଷ ହୁଏ, ଆଉ ଯେ ତୁ ଏଇଟା ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ମାନେ ତ ଏଇ ତଟବର୍ତ୍ତୀ ଅଞ୍ଚଳ ଓଡିଆ ଘରେ ଟିକେ ସମତୁଳିଆ ଭୂମି ଟିକେ ଭାଇ ଆମର ଉଷ୍ମ ଉଷ୍ମ ଭୂମି ଥାଏ, ଟିକେ ଏଇ ଗୁଡାକ ତ ଏଇଗୁଡାକ ଟିକେ ଅଧିକ ଆମର ଧାନ ଚାଷ ହୁଏ, ପାଣିପାଗ ଟିକେ ରହିଥାଏ ଅଧିକ ଭଲ ତ।
ଆଛା, ଅ ଏଇ ସମୟରେ ଯେହେତୁ ମୌସୁମୀ ଆସେ।
ହଁ ସାର୍।
କୁହନ୍ତୁ।
ଅଙ୍କିତ୍ ସାର୍ ଆପଣ ଯାଇ ଯୋଉ ଜାଗାରେ ଯାଇର ଆଉ କଣ ପନିିପରିବା ଚାଷ କରନ୍ତି?
ଆମର ବର୍ତ୍ତମାନ ସାର୍ ଧାନ ଚାଷ ହିଁ ହୁଏ, ଆଉ ଧାନ ଚାଷ ଆମର ବହୁତ ଆରମ୍ଭ ହେଇଗଲାଣି, ଧାନ ଚାଷରେ ବର୍ତ୍ତମାନ ଚାଷୀ ମାନେ ଏବେ ଆ ବିଲରେ ଧାନ ରୋଉଛନ୍ତି। ଯୋଉ ତଳା ପକେଇଥିଲେ, ସେ ତଳାକୁ ଅ ରୁମ୍, ବର୍ତ୍ତମାନ ବିଲକୁ ହଳ କରି ରୋଉଛନ୍ତି। ଆପ୍ ଆମର ଯୋଉ ଚାଷୀ ମାନେ ଏବେ ରହୁଛନ୍ତି, ସେମାନେ ଲୋକ ଲଗେଇ ଗୋଟେ ଗୋଟେ ଉପରକୁ ସେମାନେ ଦଶ ଜଣ ଲେଖା ହଁ ଲେବ ମୂଲିଆ ଲଗେଇ କାର୍ଯ୍ୟ କରୁଛନ୍ତି, ଆ ପଣଙ୍କର ମୂଲିଆ ମଜୁରୀ କେତେ ଟଙ୍କା ସେପଟେ ଅଛି?
ଆମର ଏପଟେ ତ ମୂଲିଆ ମଜୁୁରୀ କହିପାରିବା ତିନିଶହ ଟଙ୍କା ଦୁଇଶହ ଟଙ୍କା ଏମିତି ରହିଥାଏ। ସେଇ ଧାନ ରୁଆଳିୀ ମାନଙ୍କର।
ଆଜ୍ଞା।
ଆଉ ସାର୍ ଧାନର ସାରେ ଆମର ଯୋଉ, କେମିତି କରାଯାଏ ତାର ପ୍ର କ୍ରିୟା ଆପଣ ସେ ଜାଣିଛନ୍ତି ତାହେଲେ ମତେ ଟିକେ କହିଲେ ବି ଟିକେ ଭଲବ ତାହେଲେ କହୁଥିଲି।
ନାଇଁ କରୁଚୁ ଏବେ ଆଉ ପ୍ରଥମେ ଆମେ ବିଲକୁ ହ ମାନେ ଖତ ଲଗି ଖତ ଦେଇ ଯୋଉ ଗୋବର ଖତ ଲଗ ଦେଇ ତାକୁ ପ୍ରଥମେ ଚାସ୍ ଚଷିଥିଲୁ ଟ୍ରାକ୍ଟରରେ ପାୱାର ଟିଲରରେ। ଏବେ ତାକୁ ପାଣି ଯେହେତୁ ଜମିରେ ହେଇଯାଇଚି ତାକୁ କାଦ କରାହଉଚି ଦୁଇ ଥର ତିନିଥର ଟ୍ରାକ୍ଟର ବୁଲେଇ ତାକୁ ସମ୍ପୂର୍ଣ୍ଣ କାଦ କରାହଉଚି। ପ୍ଲେନ୍ କରାହଉଚି ଯୋଉଥିରେକି ଧାନ ରୋଇ ହବ। ଆଉ ଆମରତ ରୋଇବା ପାଇଁ ଲୋକମାନେ ଏପର କୁ ଦଶ ଜଣ ଆସୁଚନ୍ତି। ଗୋଟେ ଦିନ ଦୁଇ ଦେଢ ଦିନରେ କାର୍ଯ୍ୟ ଶେଷ କରୁଚନ୍ତି। ପ୍ରଥମେ ଧାନ ଯୋଉ ତଳି ପଡ଼ିଥିଲା ସେ ତଳିକୁ ନେଇ ବର୍ତ୍ତମାନ ରୁଆ ହବ। ବିଲରେ ଅ ଗୋଟେ ଦୁଇ ଫୁଟ ନ ଦୁଇ ଇଞ୍ଚରେ ଛାଡ଼ି କି ଗୋଟେ ଗୋଟେ ଧାନ ଦୁଇ ତିନିଟି ଧାନ ଗଛକୁ ରୁଆ ହବ। ଧୁଆ ହେଲା ପରେ ଧାଡ଼ି ପ୍ରଣାଳୀରେ ଆମେ କରୁଚୁ ଧାଡ଼ି ସୁତୁଲି ବାନ୍ଧିକି। ଆଉ ଯେ ଯାହା ଦ୍ଵାରାକି ବାୟୁ ସଞ୍ଚାଳନ ଆଉ ଯୋଉ ପାଣିର ସଠିକ୍ ମାତ୍ରା ସବୁ ଗଛରେ ପହଞ୍ଚି ପାରିବ ଆଉ ବାୟୁ ସଞ୍ଚାଳନ ହେଇପାରିବ ଯୋଉ ଚାରିକି ଧାନ ଅଧିକ ଫଳି ପାରିବ ବୋଲି ଆ ମେ ଏଇ ଧାଡ଼ି ପ୍ରଣାଳୀରେ ଚାଷ କରୁଚୁ ଯୋଉଟାକି ଆମକୁ ବେଶୀ ଫାଇଦା ଦିଏ।
ଆମର ସାର୍ ଏଇପଟ ଟିକେ ଅଲଗା କରିଥାନ୍ତି ଲୋକମାନେ। କାରଣ ଆମର କଣ କରନ୍ତି ସାର୍ ଆପ ଆପଣ ଯେମିତି କହିଲେ ଆପଣର ଆଗୁଆ ଯେ ଆମର ଚା ଖତ ପକାନ୍ତି। ଅ ତାପରେ ହଳ କରନ୍ତି ଏଇ ପ୍ରକାର ଆମର ସେପଟେ ସେଇ ପ୍ରକାରେ କରାଯାଏ ନାଆପଣ ଖରା ଦିନେ ଆମର ଖରା ସମୟରେ ବିଲକୁ କଣ କରାଯାଏ ନାହଳ କରାଯାଏ ହଳ କରି ସେ ଯୋଉ ଘା ଘାସ ଥିବ ସେଘାସକୁୁ ମାରିବା ପାଇଁ ଚେଷ୍ଟା କରାଯାଇଥାଏ। ପର ସମୟରେ ଯେତେବେଳେ ମୌସୁମୀ ଆସେ ବର୍ଷା ହୁଏ ସେସମୟରେ ଲୋକମାନେ ଧା ନ ତଳି ପକାଇଥାନ୍ତି ଧା ତଳି ପକେଇଲା ପରେ ପରବର୍ତୀ ସମରେ ବୃଦ୍ଧି ହେଲା ପରେ ତାକୁ ସମୟ ଠିକ୍ ସମୟ ଦେଖିକିରି ବର୍ଷା ଦେଖିକି ତାକୁ ନେଇକି ରୋପଣ କରିଥାନ୍ତି ଆଉଥରେ ଠିକ୍ ବିଲରେ। ହେଲେ ସାର୍ ଆପଣ ଯଉ କହିଲେ ଧାଡ଼ି ପ୍ରଣାଳୀ ଚାଷ ଆମର ଏପଟେ ଧାଡ଼ି ପ୍ରଣାଳି ଚାଷ କରନ୍ତି ନାଇଁ ଲୋକମାନେ। ସେମାନେ ଭାବନ୍ତି ଯେ ଅଧିକ ଧାନ ରୋପଣ କରିଲେ ଅଧିକ ଧାନ ଅମଳ ହବ କିନ୍ତୁ ତାହା ଲୋକମାନେ ବୁଝି କରନ୍ତି ନାହିଁ।
ଏଇଗୁଡ଼ାକ ସବୁ ବର୍ତ୍ତମାନର ଚାଷର ଗୋଟେ ବୈଜ୍ଞାନିକ ପ୍ରଣାଳୀ ଏଗୁଡ଼ିକ ଯେଉଁଗୁଡ଼ିକ ପାଇଁ ଆମେ ଅଧିକ ଧାନର ଅଧିକ ଗଛ ଯେପରି ଲହବା ନାହିଁ ଦୁଇରୁ ତିନୋଟି ଗଛକୁ ଆମେ ପୋତିବା ଯାହା ଦ୍ଵାରାକି ଧାନର ଯୋଉ ତାର ଯେତେବେଳେ ସେବଢିବ ଅନେକ ଝାଡ଼ ବାହାରିବ, ଯୋଉ ଦ୍ଵାରାକି ଆମେ ଧାଡ଼ି ପ୍ରଣାଳୀରେ ରହିଲେ ଗଛକୁ ଗଛ ସମ୍ପୂର୍ଣ୍ଣ ଫାଙ୍କା ରହିବ, ବାୟୁ ଜଳପ୍ରଚଳ ହବ, ଅକ୍ସିଜେନ ଠିକ୍ ଭାବରେ ମିଳିପାରିବ ଯାହାବି ଆମେ ଅ ବିଶୋଧନ ସାମଗ୍ରୀ ଆମେ ପକାଇବା ଧରି ନିଅନ୍ତୁ ସାର ପିଡ଼ିଆ ଚକଡା ଯାହାବି ଆମେ ସେଇ ଗଛରେ ସବୁ ପକେବା ତାହା ସଠିକ୍ ଭାବରେ ଗଛ ମାନଙ୍କ ମୂଳରେ ପଡ଼ିପାରିବ ଆଉ ଭଲ ଧାନ ଫସଲ ହେଇପାରିବ। ଲୋକ ବୁଝୁନାହାନ୍ତି। ଆମର ବର୍ଷକୁ ଗୋଟେ କରେ ଦଶ କୁଇଣ୍ଟାଲ ରରୁ ବାର କୁଇଣ୍ଟାଲ ଧାନ ଆମେ ଅମଳ କରିପାରୁଛୁ।
ତାହେଲେ ସାର୍ ମୁ ଭାବୁଛି ଲୋକମାନଙ୍କୁ ଏଥିପ୍ରତି ଟିକେ ପ୍ରଶିକ୍ଷଣ ଦେଲେ ଭଲ ହେଇ ନ୍ତା ଲୋକମାନେ ସେଥିପ୍ର ଟିକେ ଧ୍ୟାନ ଦେଇଥାନ୍ତେ ଯେ ଧାଡି ପ୍ରଣାଳୀ ଚାଷ କେମିତି କରାଯାଏ ତାର ଚାରା କେମିତି ରୋପଣ କରାଯାଏ। ଆଉ ବର୍ତ୍ତମାନ ଆଧୁନିକ ପଦତୀରେ ଯୋଉ ଆସୁଛି ଆମର କିସମ ଗୁଡିକ ସେଗୁଡିକ କିପରି ପ୍ରୟୋଗ କରାଯିବ ନୂତନ ଜ୍ଞାନ କୌଶଳ କିପରି ପ୍ରୟୋଗ କରାଯିବ। ସେଥିପ୍ରତି ଲୋକମାନଙ୍କୁ ଟିକେ ଭାବୁଛି ପ୍ରଶିକ୍ଷଣ ଦେଇଥିଲେ ଭଲ ହେଇଥାନ୍ତା ଆଉ ସରକାର
କୁହନ୍ତୁ।
ସରକାର ମଧ୍ୟ ସେଥିପ୍ରତି ଟିକେ ଧ୍ୟାନ ଦେଲେ ଭଲ ହେଇଥାନ୍ତା ଆଉ ଯୋଉ ଯେହେତୁ।
ସରକାର ସେଥିପ୍ରତି ସଚେତନ ଅଛନ୍ତି ସାର୍। ଆଉ ଆଞ୍ଚଳିକ କୃଷି କେନ୍ଦ୍ର ଯୋଉ ଗୁଡିକ ରହୁଛି ଆପଣଙ୍କ ଅଞ୍ଚଳରେ ତ କୃଷି କେନ୍ଦ୍ର ଥିବ ନା? ଆପଣ ଙ୍କର ଆଞ୍ଚଳିକ କୃଷି କେନ୍ଦ୍ରକୁୁ ଯାଇକି ଆପଣ ସେଠି ଯଦି ବିହନ ସମ୍ପର୍କ ରେ ବା ଯଉ କିସମମ ସମ୍ପର୍କରେ ବୁଝିବେ ସେମାନେ ବହୁତ ସୁନ୍ଦର ଭାବରେ ବୁଝାଇ ଦଉଛନ୍ତି ଆଉ ଆପଣ ତାଙ୍କୁ କହିବେ ଯଦି ଆପଣଙ୍କ ବି ଯାଇକି ମଧ୍ୟ ସେ ଆପଣଙ୍କ ଜମିରେ ଆପଣଙ୍କର ଅ ଘରେ ଆପଣଙ୍କୁ ଯାଇ ସଚେତନ କରି ବିଭିନ୍ନ କିସମର ବିହନ ସମ୍ପର୍କରେ ଆଉ ଆଧୁନିକ ପ୍ରଣାଳୀ ସମ୍ପର୍କରେ ଆପଣଙ୍କୁ ଗୋଟେ ମିଟିଂ କରି ଗାଁ ରେ ସଭା ବସେଇ ସେମାନେ ସମ୍ପୂର୍ଣ୍ଣ ସୂଚନା ଦେଉଛନ୍ତି। ଆପଣ ସେଇଟା ଟିକି ଯାଇ ଆପଣଙ୍କ ଅଞ୍ଚଳର। ହଁ ଆଞ୍ଚଳିକ କୃଷି କେନ୍ଦ୍ରରେ ଟିକେ ବୁଝନ୍ତୁ।
ଆଜ୍ଞା ସାର୍ ଆଜ୍ଞା ସାର୍ ତାହେଲେ ମୁଁ ଲୋକମାନଙ୍କୁ ସେଇ ପ୍ରତି ଟିକେ ଅବଗତ କରାଇବି ଯେ ତମର ଯଦି କୌଣସି ପ୍ରକାର ଆବଶ୍ୟକତା ଯଦି ହଉଛି ତାହେଲେ ତାହେଲେ ନୂତନ ଜ୍ଞାନ କୌଶଳ ପ୍ରୟୋଗ ପାଇଁ ତମେ ଯାଇକି ଆଞ୍ଚଳିକ କୃଷି କେନ୍ଦ୍ରରେ ଯୋଗାଯୋଗ କରି। ସେମାନଙ୍କ ସେଥିରେ ଜ୍ଞାନ ଅର୍ଜନ କରନ୍ତୁ ପ୍ଲସ ସେମାନେ କଣ କରୁ ଆବଶ୍ୟକ ବିହନ ଆବଶ୍ୟକ ରାସାୟନିକ ସାର ଆବଶ୍ୟକ ଅ ଅର୍ଥ ମଧ୍ୟ ସେମାନେ କଣ ସରକାରଙ୍କ ଠାରୁ କିତି ପାଇପାରିବେ ସେ ପ୍ରତି ସେମାନେ ଜାଣିପାରିବ ସେ
ତାଙ୍କ ପାଖ ପାଖରେ ମଧ୍ୟ ଆଞ୍ଚଳିକ କୃଷି କେନ୍ଦ୍ରରେ ମଧ୍ୟ ସେ ବିହନର ବସ୍ତା ସବୁ ମିଳୁଛି। ଆଉ କମ ମାନେ ସୁଲଭ ମୂଲ୍ୟରେ ମିଳି ପାରୁଛି ସରକାରୀର ସବସିଡି ରେ ମିଳି ପାରୁଛି। ଆପଣ ଚାହିଁଲେ ସେମାନଙ୍କ ଠାରୁ ସହାୟତା ସୁଯୋଗ ପାଇପାରିବେ କିନ୍ତୁ ଆପଣଙ୍କୁ ଯାଇ ଆପଣଙ୍କ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରେଇବା ଦରକାର।
ହଁ ସାର୍ ତାହେଲେ ଲୋକମାନଙ୍କୁ ମୁଁ ଏଥିରେ ଜଣେଇବି। ଲୋକମାନେ କିପରି ଯାଇକି ସେମାନେ ନିଜର ଆବଶ୍ୟକତା ଅନୁଯାୟୀ। କୃଷ କ୍ଷେତ୍ରରେ ଯୋଗ ଯୋଗ ସ୍ଥାପନ କରି କେମିତି କରିପାରିବେ ସେ ବିଷୟରେ ଜଣେଇବେ ହେଲେ ସାର୍ ଏଇ ଧାନ ରୋଇଲା ପରେ ତାର ଆପଣ ଧାନ ଅମଳ କିପରି କରନ୍ତି?
ଧାନ ଅମଳ କରିବା ବେଳକୁ ଆମ ଆମକୁ ପାଖାପାଖି ତିନି ରରୁ ଚାରି ତିନି ମାସ ସମୟ ଲାଗେ ଦୁ ତିନି ମାସ ସମୟ ହେଲେ। ଆମର ଧାନ ସମ୍ପୂର୍ଣ୍ଣ ହେଇଯାଇଥାଏ ଶୀତ ଦିନରେ ଆମେ ଧାନ କୁ ଅମଳ କରୁ ଆଉ ଧାନ ଅମଳ କରିବା ସମୟରେ ମଧ୍ୟ ଅନେକ ସତର୍କତା ଦେବାକୁ ପଡ଼େ। ଯେପରିକି ଆଗକୁ ବର୍ଷା ହବାର ନଥିବ। ଯଦି ଆମେ ଧାନ କାଟି ଦେଇଥାଉ ବିଲରେ ଧାନ ଗଜା ହବାର ମଧ୍ୟ ସମ୍ଭାବନା ରୁହେ। ଆଉ ସେଥିପାଇଁ ଆମେ ସମ୍ପୂର୍ଣ୍ଣ ପାଣିପାଗକୁ ଗୁରୁତବ ଦେଇ ଆଉ ଧାନ ଅମଳ କରିବା ପାଇଁ ଚେଷ୍ଟା କରୁ ବିଲରେ ସମ୍ପୂର୍ଣ୍ଣ ପାଣି ଶୁଖିଗଲେ ମଧ୍ୟ। ସେଇବୁ ଯାଇ ଆମେ ଧାନ କ କାଟୁ ଆଉ ଦୁଇରୁ ତିନି ମାସ
ସାର୍ ଏବେ ତ ବର୍ତ୍ତମାନ କଣ ଅଛନ୍ତି ନା ଆଧୁନିକ ଗୋଟେ ଆସିଲାଣି ମସିନାରୀ ଆସିଲାଣି। ତ ସେମାନେ କଣ କନ୍ତି ଲୋକମାନେ ଆଉ ଏତେ ଅମଳ ପାଇଁ ସମୟ ନେଇ ନ ନେଇକି ସେମାନେ କହନ୍ତି ସେ ମସିନ କୁ ନେଇକରି ଆମର। ଯନ୍ତ୍ରପତି ଯନ୍ତ୍ରପତି ମସିନକୁ ନେଇକି ସେ ଚାଷ। କୃଷି କତା ଆମର କ୍ଷେତ୍ରକୁ ଯାଇକି ସେମାନେ ଡାଇରେକ୍ଟ ସେମାନେ ସ ସଂଗ୍ରହ କରିଦିଅନ୍ତି ଆମର ଧାନ ଗୁଡିକ ସବୁ ଯାକ।
ସମୟ ହେଲେ ମୁଁ ଆପଣଙ୍କୁ ଏଇ ଯୋଉ ଯନ୍ତ୍ରପାତିର ଉପକାରିତା ଓ ଅପକାରିତା ବିଷୟରେ ମୁଁ ନିଶ୍ଚିତ ଆପଣଙ୍କୁ ସୂଚନା ଦେବି ଆଉ ବର୍ତମାନ ଆପଣ ଏତିକ ଜ୍ଞାନ ନିଅନ୍ତୁ ଆଉ ମୁଁ ଆପଣଙ୍କୁ ପରବର୍ତ୍ତୀ ସମୟରେ ଆଉ ଏଇ ଯୋଉ ଯନ୍ତ୍ରପାତିର ଅପକାରିତା ବିଷୟରେ ମଧ୍ୟ ଜଣେଇବି। ତାର ସୁଲଭ ତା ବିଷୟରେ ଜଣେଇବି।
ହଉ ସାର୍ ସାର୍ ରହିଲି ସାର୍ ଆଜ୍ଞା।
ହ